ହାଲୋ।
ହ୍ୟାଲୋ କଂ ନାଇଁ ଏଇଠି ବସିଥିଲି ଆଉ ଆପଣ?
ହଁ ମୁଁ ବି ରୋଷେଇ ସାରିକି ଏବେ ବସିଥିଲି।
ଆଚ୍ଛା ଆଚ୍ଛା ଆଉ ସକାଳେ କେମିତି ଦେଇଥିଲେ?
ସଖାଳେ ଏଇ ଜଳିଖିଆ ଉପରେ ଟିକେ ଖାଇଦେଇଥିଲୁ ଆଉ ଭାତ ଖାଇନୁ।
ହୁଁ ରୋଷେଇ କଣ କରୁଚନ୍ତି?
ଆ ରୋଷେଇ ଆଜି ହେଇଛି କଲରା ଚିପ୍ସ ଚିକେନ ଡାଲି ଆଉ ସେତିକି ହେଇଛି ତା ସହିତ ଟିକେ ଆମ୍ବ, କାକୁଡି ଏଇସବୁ ଟିକେ ଖାଇ ଦିଆହବ ଆଉ। ଆଇଁଷରେ ଆଉ କଣ। ଡାଲି ଚିକେନ ତ ହେଇଛି ଚିପ୍ସ।
ସେପଟେ ଆମ୍ବ ଅଛି ନା ଏପଟେ ସରିଗଲାଣି ମାନେ ସେପଟେ ଆମ୍ବ ଅଛି ନା।
ହଁ ହଁ ବହୁତ।
ଆମର ପୁରା
ସରିଯାଇଛି ନାଇଁ।
ଗଛରେ ସରିଗଲାଣି କିଣିବାକୁ ପଡୁଛି।
କିଣିବାକୁ ପଡୁଛି ଆମ ଏତେ ଅଛି ଗଛ ଅଛି ନିଜର ଗଛ ଅଛି।
ଆଛା।
ଆମର ଏପଟେ ବହୁତ୍ ସମସ୍ତଙ୍କ ଘର ମାନଙ୍କେ ଆମ୍ବ ଗଛ ଅଛି।
ଆମର ତିନି ଚାରିଟା ଗଛ ଥିଲା ସବୁ ଗଛରୁ ସରିଗଲାଣି।
ଆଛା ଆଉ କଣ?
ଦିଆହୁଏନି।
ଆଉ।
ଆଉ ଖାଇନି ଖାଇବି ତାପରେ ଯି ଞ୍ଚିଂ ଯିବି ଆଉ।
ଆଛା ଦିପହ ରେ କୋଚିଂ ଅଛି।
ହୁଁ।
ଅଛା। କଣ ପ୍ଲାନିଂ କରିଛନ୍ତି ମାନେ କଣ କରିବାର ଅଛି? ପଢା ସରିଗ
ମୁଁ କହିନି ତାଙ୍କ୍ ଓ ଗ୍ରାଜୁଏସନ ସରିଲେ ପିଜି କରିବି ଆଉ କଣ।
ଅ ହଁ।
ହୁଁ ଆପଣ
ଆମେ ପଢା ସରି ସାରିଚି ଗ୍ରାଜୁଏସନ ତ ତିନି ଚାରି ବର୍ଷ ହେଲା ସରିଗଲାଣି।
ଆଚ୍ଛା।
ନିଉ ହାଉସୱାଇଫ ପୁ
କଣ?
ନିଉ ହାଉସ ୱାଇଫ ହେଇଗଲୁ।
ଆସ୍
ଆଉ କଣ କରିପାରିବା କିଛି କରି ପାଇଲିନି।
ଆରେ ଏମିତି କିଛି ନାଇଁ ଯେ କରିପାରିବନି ତମେ ଏବେବି ଚାହିଁଲେ କରିପାରିବ।
ହଁ ହେଇପାରିବ ଯେ ହଁ ଟିକେ ପୁଣି ଫ୍ୟାମିଲି ଦେଖିବାକୁ ପଡୁଛି ଆଉ ଫାମିଲ ମୁଁ ଏକା ନା ସେଥିଲାଗି।
ହୁଁ ହୁଁ ଛୁଆଟାକୁ ଇଗନୋର କରିହବନି।
ହଁ ନି ଏବେ ନୂଆ ନା କିଛି କହିହବନି କିଛି ଦିନ ଯାଉ।
ଆଛା ଆଉ ଆପଣଙ୍କର ସେପଟେ ସି ଇଏ ହୁଏ ଶିବ ପାର୍ବତୀ ବି ବିବାହ? ହୁଏ ପାଳନ?
ନାଇଁ ଆମ ଏପଟେ ନାଇଁ।
ଆଚ୍ଛା। ଆମର ଏପଟେ ଅଧା ଲୋକ କହୁଛନ୍ତି ଆଜି ଅଧା ଲୋକ କହୁଛନ୍ତି କାଲି କିଛି ଜଣାପଡୁନି।
ଆଛା ହଁ ତାଙ୍କର ଆଜି ହଁ ତାରିକ ସେଟା ଅଛି କ୍ୟାଲେଣ୍ଡର ରେ ଅଛି। ମନ୍ଦିର ମାନକେ ଖାଲି ଏମତି ପୂଜା ପାଠ ଟିକେ କରିଦେଉଛନ୍ତି। କିନ୍ତୁ ସେମିତି ଇ ଇ ମ୍ ମାନେ ବଡ଼ ଧରଣର ଆୟୋଜନ ସେମତି ନାହିଁ ଆମ ଆଡେ। ହ।
ସେ ଅଛନ୍ତ ଉଁ ହୁଁ ଆପଣଙ୍କ ସେଇଠେ ସବୁଠୁ ଭଲସେ କଣ ପାଳନ୍ତି?
ଆମ ଏଠି ଭଲସେ ହୁଏ ଏ ଏ ଦୋଳ ପୂର୍ଣ୍ଣିମା ହୁଏ। ଆ ଓ ଓ ସିଏ ଲକ୍ଷ୍ମୀ ପୂଜା ଆଉ ଦଶହରା ଏସବୁ ରଜ ଏସବୁ ବଡ଼ ବଡ଼ ଆମ ଏପଟେ କରାଯାଏ।
ଆଚ୍ଛା ଆପଣଙ୍କୁ କୋଉଟା ଭଲ ଲାଗେ ସବୁଠୁ?
ସବୁଠୁ ଭଲ ଲାଗେ ସେମତି ନାଇଁ ସବୁ କିଛି ଇ ଇ ଅଁ ଅ ହୁଁ ପର୍ବପର୍ବାଣୀ ମାତ୍ରେକେ ତ ଖୁସି ଲାଗେ ଭଲ ଲାଗେ। କିନ୍ତୁ ସରିଗଲେ ବହୁତୁ ଦୁଃଖ ଲାଗେ।
ହଁ ଗୋଟେ ଘୋଘା ଥାଏ ଘରେ ଏଇଟା ସେଇଟା ନୁଆ ଖାଇବା ଲୋକ ତାପରେ ବନ୍ଦ ହେଇଗଲେ ଗୋଟେ ପୁରା ଫା ଛାଁ ଲାଗେ ଘର।
ହୁଁ ହୁଁ ଆମର ଏପଟେ ବିଶ୍ୱକର୍ମା ବହୁତ ଭଲ ହୁଏ ଗଣେଶ ପୂଜା ବି ବହୁତ ଭଲ ହୁଏ। ଆମ ଏପଟ ଲାଇନି।
ମୁଁ ବିଶ୍ୱକର୍ମା ରେ ଅନଗୁଳ ଆଡ଼େ ଯାଏ।
ଆଚ୍ଛା ଆମେ ତ ସେଇ ଲାଇନି ନା ହୁଁ।
ହୁଁ ହଁ ମୁଁ ଜାଣିଚି ସେଇଠି କଣ ହୁଏ ନଉ ସରେ।
ହଁ ହଁ ନାଲକୋ।
ହଁ।
ହଁ ନାଲକୋ, ଅନଗୁଲ, କୋଲାଡ଼ ଏ ସେ ହାଇ ପର ପଡ଼ିଲାଣ ସେଇରା ସେଇ ହୁଏ। ତାଳଚେର ଗଣେଶ ପୂଜା ଢ଼େଙ୍କାନାଳ ଲକ୍ଷ୍ମୀ ପୂଜା ଆମ ଏପଟ ଲାଇନି ଆମର ପାଖାପାଖି ଯେହେତୁ ଆମେ ଯାଉ ସବୁ କିଛି ଉଁ ବୁଲାବୁଲି କରୁ ଦେଖୁ
ମୋର ସେଇଠି ବଡ଼ ବାବା ଚାକିରି କରୁଥିଲେ ଆଉ ମୋ ଦିଦି ବି ବାହା ହେଇଛନ୍ତି ସେ ଅନଗୁଲ ବିରାଙ୍ଗ ରେ।
ହୁଁ ଆସନ୍ତୁ କେବ ବେ ଯୋଉ ଦିନ ଆ ସେ ପାଖାପାଖି ଅ ରହୁଚି ତ ନୂଆ ଫ୍ରେଣ୍ଡ ଯେହେତୁ ଟିକେ ଦେଖା ସାକ୍ଷାତ ହେଇଯିବା ଆଉ ହିଁ ହିଁ।
ଆଉ କଣ ଯାଇ ମାନେ ମୋ ବଡ଼ ବାପାଙ୍କ ଚାକିରି ସରିଗଲାଣି ନା ନାଲ
ଉଁ ହୁଁ।
ଆଉ ମୋର ସେ ଯୋଉ ଦିଦି ବାହା ହେଇଚନ୍ତି ହଁ ମୋ ଦିଦି ଯିଏ ବାହା ହେଇଚନ୍ତି ତାଙ୍କ ଝିଅ ଆସି କଟକ ରେ ପଢୁଚି। ଆଉ ତାଙ୍କ ଘରୁକୁ ଗଲେ କାହା ପାଖକୁ ଯିବୁ ଆମେ। ହଁ ସିଏ ତ ଏଇ କଟକରେ ପଢ଼ୁଛି ବି ହଁ
ଆପଣ ଯେମତି ଯେମତି କହିଲେ କି ଇ ଇ ଉଁ ବିଶ୍ୱକର୍ମା ସେ ଟାଇମ୍ ରେ ତ ଫାମିଲ ନିହାତି ଆସ ସୁଥିବେ ତ ସେ ଟାଇ
ହ
ଥିବେ ନିହାତି ଆମେ ଏପଟୁ ଯାଇଥିବୁ ଆପଣ ଆସି ହେପଟୁ ଆସିଥିବେ ସେଠି ଆମେ ସାଙ୍ଗସାଥି ହେଇଯିବା ଆଉ। ତୁକେବେ ସେମିତି କେଣେବୋଲି ଭାବୁଚ।
ହଁ ହୋଉ। ହଁ ହୁଁ କହିବି ନିଶ୍ଚିନ୍ତ କହିବି।
ହୁଁ ଆଉ ଖାଇନି ତାହାଲେ।
ହଁ ଖାଇଥିଲି ସକାଳେ ଖାଇଥିଲେ।
ଆଚ୍ଛା ଟାଇମ୍ ବି ହେଇନି ଖାଇବା ପାଇଁ ଆଉ।
ହଁ ଖରା ବେଳେ ଖାଇବୁ ଟିକେ ଗୋଟେ ସାଢେ ଗୋଟେ ଵୋଳୁକୁ ଖାଇବୁ।
ହଉ ହଁ।
ହୁଁ ଆଉ ପୁଅ କଣ କରୁଚି?
କଣ କହିଲ?
ପୁଅ କଣ କରୁଚି?
ନାଇଁ ନାଇଁ ନୂଆ ଘାଆ ସେମିତି କିଛି ନାଇଁ।
ଆଚ୍ଛା ଆଚ୍ଛା। ଆଉ ଘରେ କିଏ କିଏ?
ଘରେ ଅଛନ୍ତି। ବାବା ମା ଆମେ ଏଠି ଚାରି ଜଣ ତ।
ଆଛା ଭଲ ମାନେ ଏମତି ମୋର ଜଏଣ୍ଟ ଫାମିଲିରେ ବଡ ହେଇଚି। ସବୁବେଳେ ଘୁ ଘା ଘୁ ଘା।
ହଁ ହା ହା ହା ହୁ। କିନ୍ତୁ ସେଇଟା ଘୋ ଘାରେ ପ୍ରାକ୍ଟିସି ମାନେ ଅଭ୍ୟାସରେ ରହି ଯାଇଛନ୍ତି। ହଁ ସେମିତି ଏକୁଟିଆ ରହିଲେ ବି ମାନେ ଉ କିଛି ଦିନି ଭଲ ଲାଗିବ କିନ୍ତୁ କିଛି ଦିନି ଗଲା ପରେ ସେଇ ମାନେ ଭଲ ଲାଗେନି।
ମାନେ ମୁଁ ଏବେ ମାମୁଁ ଘରେ ରହୁଛି ମୋର ସେଠି ଅଧିକ ଲୋକ ନାହାନ୍ତି। ମୁଁ ଆମ ଘରୁ ଆସିବି ଛୁଟି ଫୁଟିରୁୁ ଆସିବି ତାପରେ ମୋର ମାମୁଁ ଘରେ ଜମା ଇଚ୍ଛା ହବନି ରହିବାପାଇଁ।
ହୁଁ ନିଜ ଘର ଯେତେ ଲୋକ ଜଣେ। ମୋନିଜ ଘରେ ଇଛା ହବ। ପା ଜଣ ରହିଥିଲେ ବି ଇଚ୍ଛା ହବ ପଚାଶେ ଜଣ ଥିଲେ ବି ସେଇ ଘରେ ହିଁ ଇଚ୍ଛା ହବ ରହିବାକୁ। ନିଜ ଘରଟା ନିଜକୁ ବେସି ଭଲ୍ ଲାଗେ ଆଉ।
ହୁଁ।
ଫ୍ରି ଲାଗେ।
ଆ ଉ ଆପଣଙ୍କ ଘର ସେଇପଟ ଲାଇନ୍ ରେ?
ହଁ ହଁ ହଁ ତୁମୁନୁ ଗଳି।
ଆଚ୍ଛା ଆଚ୍ଛା ଅରେଞ୍ଜେ ମ୍ୟାରେଜେ ନା ଲଭ୍ ମ୍ୟାରେଜେ?
ହଁ ଆଜିକାଲି ଅରେଞ୍ଜେ ଲଭ୍ କିଛି ଡିଫେରେନ୍ସେ ନାହିଁ।
ନାହିଁ ଆଜିକାଲି ହେଇଗଲାଣି। ଆ ମୋ କ ମୋ ଇ ନାହିଁ ମୋ ଇଏରେ ପୁର ଆରଞ୍ଜେ। ଆମେ କେବେ କଥାବାର୍ତ୍ତା ନାହିଁ କିଛି ନାହିଁ ଡାଇରେଟେ ଲଭ୍ ମ୍ୟାରେଜେ।
ବସ୍ ଦେଖା ଦେଖି ହେଲା ନାରେ?
ମ୍ୟାମ ସହିତ। ହାଉ ପୁଣି। ଆପଣଙ୍କୁ କଣ କରିବାକୁ ଭଲ ଲାଗେ?
କରିବାକୁ ସେମିତି
ତ ଘର ତୁ ଘରେ ରହିଛୁ ଯେତେଳେ, ଘର କାମ ଟିକେ ଭଲ ଲାଗେ କରିବାକୁ। ବୁଲା ବୁଲି ଭଲ ଲାଗେ କରିବାକୁ। ଆଉ ଚାକିରି ବାକିରି ତ ଇଛା ଥିଲା, ମୁଁ ସେଟା କରିପାରିନି। ଦେଖାଯାଉ କିଛି-ଇଁ
ନାଇଁ ନାଇଁ, ଚାକିରି କୁ ଛାଡିକି ଯେମତି, ଗି ଗିଜ୍ କିଛି ବଜେଇବାକୁ ନାଚିବାକୁ କି-ଇ କିଛି କରିବାକୁ କ୍ରସ୍ ମାନେ ଯୋଉ ଉଲ୍ ଉଲ୍ ବୁଣା ବୁଣି କିଛି
କରେଷ୍ଟିଚିଂ ଷ୍ଟିଚିଂ କରେ। କରେ-ଏ
ଆଚ୍ଛା ଆଚ୍ଛା।
ଏଇ ଏଇ ନୂଆ ଆସିଲା ଦିନଠୁ ଟିକେ ମୁଁ ବନ୍ଦ କରିଦେଇଚି। ନହେଲେ ଘରେ ମୁଁ କରେ। ଆମ ଗାଁ ରେ ମୁଁ ସବୁ କରେ। ସମସ୍ତ ମୁଁ ଆଣେ କରେ, ସେ ଦୋକାନ ମାନଙ୍କରୁ ବି କାମ ଆଣିକି କରେ। କିନ୍ତୁ ବନ୍ଦ ହେଇଗଲା। ଲା ଏବେ ଆଉ କିଛି କରୁନି।
ଷ୍ଟା ଏବେ ଏବେ ବାହା ହେଇଛନ୍ତି ନା, ମୁଁ ମ କେତେ ବର୍ଷ ଯାଉ।
ନା ହଁ, ଯାଉ କିଛି ଦିନି।
ସେଟେଲ୍ ହେଇଯାଆନ୍ତୁ ଠିକ୍ ସେରେ ତା'ପରେ ଆଉ।
ହୁଁ, ହୁଁ, ହୁଁ।
ତା'ପରେ ହଁ ମୋର ବି ଏପଟେ ମୁଁ କେତେ ଜଣଙ୍କ ଯାହା ଚିହ୍ନିଛି। ସେମାନେ ଏବେ ସାଙ୍ଗ୍ ସାଙ୍ଗ୍ ବାହା ଗଲେନି, କେତେ ସମୟ ପରେ ଷ୍ଟାର୍ଟ କଲେ। କି ଆମେ ଟିକେ ସେଟେଲ୍ ହେଇଯାଉ ଏପଟେ, ଜଣା ପଡିଯାଉ ଟାଇମ୍ ବାହାର କରିବା ଆଉ।
ହୁଁ ଶିଖୁଥିଲି ମୁଁ ଶିଖୁଥିଲି ବନ୍ଦ କରିଦେଲି ପାର୍ଲର ଶିକୁ ହୁଁ, ସେଟା ବନ୍ଦ କରିଦେଲି। ଏମିତି ଆଉଁ କଣ ସାଇଟି ଉପରେ ଟିକେ
ତାଙ୍କୁ ସ୍କୋପ୍ ଅଛି ପାର୍ଲରେ, ସ୍କୋପ୍ ଅଛି।
ସେ ଯୋଉ ନଡ୍ କାମ ଜାଣନି, ନଡରେ ସେ ଯୋଉ ମୂର୍ତି ଫୁର୍ତି ବନାନ୍ତି।
ନା।
ହଁ, ସେଇଗୁଡା ବି ଟ୍ରେନିଂ ଆଉ ଏଠେ ଦିଅନ୍ତି।
ହଁ।
ଆଉ ସେଟା ବିତି କଥିଲି ସେଟା ବିି ଭ କରିଦେଇଛି। ଏମିତି ବହୁତ ସାରା ନି ନିଜେ ନିଜେ ବରା ସବୁ କରଦେଇଚି। ଦେଖିବା ନେ
ହଁ, ହଉ ଟାଇମ୍ ହେଇଗଲାଣି। ମୁଁ କାଟ୍ କାଟିକି ଆଉଥରେ କରିବି?
ନାଇଁ ପାଞ୍ଚ ମିନିଟ ପରେ ଆଁ।